ହ୍ୟାଲୋ।
ହଁ ହ୍ୟାଲୋ।
ଶୁଭା ଗଲା?
ହଁ ମତେ ଶୁଭୁଛି। ତେଣୁ ଆମେ ଅ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ସାରି ଦେଇଥିଲେ ଏବେ ପାଠ୍ୟକ୍ରମକୁ ଯିବା। ପାଠ୍ୟକ୍ରମ ପିଲାମାନଙ୍କର ବିକାଶ ଓ ବା ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେବା ଉଚିତ।
ବର୍ତ୍ତମାନ ସମୟରେ ଆଦ୍ୟ ବାଲ୍ୟାବସ୍ଥା ଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ପା ପାଠ୍ୟକ୍ରମ ନାହିଁ।
ତେଣୁ ମହିଳା ଓ ଶିଶୁ ବିକାଶ ମମନ୍ତ୍ରଣାଳୟ ପକ୍ଷରୁ ପିଲାଙ୍କ ଶିକ୍ଷାକୁ ସହଜ କରିବା ପାଇଁ ଖେଳ ଭିତ୍ତିକ ପାଠ୍ୟକ୍ରମକୁ ଗୁରୁତଵ ଦିଆଯାଉଛି। ଏହା ପରେ ଆମର କଣ ଥିଲା
ସମଷ୍ଟିଗତ ଓ ଲିଙ୍ଗଗତ ସମାନତା।
ଠିକ୍ ଅଛି କୁହ?
ଜୀବନର ଆଦ୍ୟ ପର୍ଯ୍ୟାୟରେ ସମଷ୍ଟିଗତ ଓ ଲିଙ୍ଗଗତ ସମାନତା ଏ ମୁଖୀ ସମସ୍ୟା ଅଟେ ମୁଖ୍ୟ ସମସ୍ୟା ଅଟେ।
ସମଷ୍ଟିଗତ ସବୁ ପିଲାଙ୍କ ପାଇଁ ସମାନ ତା ଓ ସମାନ ସ୍ପ ସ୍ପ ସମ୍ମାନ ସ୍ପଟ ପରିବେଷକ ଯୋଗାଏ ଯାହାକି ପିଲାମାନଙ୍କ ମଧ୍ୟରେ କିଛି ଭେଦଭାବ ସୃଷ୍ଟି କରେନି
କିନ୍ତୁ ଶିକ୍ଷକମାନେ ଏକତ୍ର ମିଳିତ ଭାବେ ଓ ଲିଙ୍ଗଗତ ନିରପେକ୍ଷ ସମ୍ପର୍କ ରେ ପରିଚିତ ନୁହନ୍ତି।
ଯାହାକି ଏକ ବଡ ସମସ୍ୟା ଭାବେ ଏଇ ସମୟରେ ଦେଖ ଯାଉଛି।
ହଁ ଏବେ ଆମେ ଆସିବା ପ୍ରଶାସନଙ୍କ ପରିଚାଳନାଗତ ସମସ୍ୟା।
ହଁ।
ପରିଚାଳନା ଓ ତତ୍ଵାବଧାନ ପ୍ରଣାଳୀ ଆଦ୍ୟ ବାଲ୍ୟବସ୍ଥା ଯତ୍ନ ଶିକ୍ଷା କେନ୍ଦ୍ର ପାଇଁ ବହୁ ଗୁରୁ ଗୁରୁତ୍ଵପୂର୍ଣ୍ଣ।
ଯାହାକି ଏବେ ଠିକ ଭାବେ ପାଳନ ନହବାରୁ ଏକ ବଡ ସମସ୍ୟା ଭାବରେ ଦେଖାାଯଏ। ଯାଉଛି।
ଠିକ ଅଛି ଏବେ ଆମେ ଆସିବା କାହାକୁ
ଅର୍ଥ
ହଁ ଠିକ ଅଛି
ହଁ
ମୁଁ ବୁଝିଗଲି କୁହ।
ହଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ର ଅର୍ଥ। ଭବିଷ୍ୟତର ସମସ୍ତ ବିଦ୍ୟାଳୟ ଶିକ୍ଷା ଓ ଜୀବନ ବ୍ୟାପୀ ଶିକ୍ଷା ପାଇଁ ପଢିବା ଲେଖିବା ଏବଂ ସଂଖ୍ୟା ସହି ତ ମୌଳିକ କାର୍ଯ୍ୟ କରିବାର ସାମର୍ଥ୍ୟକୁୁ କୁହ? ହ୍ୟାଲୋ। ହ୍ୟାଲୋ। ହଁ ଏବେ ଶୁଭିଲା?
ହଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କୁହାଯାଏ।
ଠିକ୍ ଅଛି ମୁଁ ଉଁ ଅନେକ ସରକାରୀ ଓ ଅଣସରକାରୀ ସର୍ବେକ୍ଷଣ ଗୁଡିକ କରୁ ଜଣା ପଡିଚି ଯେ ଆମେ ବର୍ତ୍ତମାନ ଏକ ଶିକ୍ଷଣ ସଙ୍କଟ ଦେଇ ଗତି କରୁଛୁ।
ପ୍ରାରମ୍ଭିକ ବିଦ୍ୟାଳୟରେ ଏକ ବହୁତ ଅଂଶ ଯାହା ପାଞ୍ଚ କୋଟିର ଅଧିକ ଯେଉଁମାନେ ହାସଲ୍ କରିପାରି ନାହାଁନ୍ତି ଅର୍ଥାତ୍ ସେମାନଙ୍କର ପଢିବାରେ କ୍ଷମତା ମୌଳିକ ପା ପାଠ୍ୟ ବିଷୟବସ୍ତୁକୁ ବୁଝିବା
ଓ ଭାରତୀୟ ସଂଖ୍ୟାର ଯୋଗ ବିୟୋଗ କରିବାର ସାମର୍ଥ୍ୟ ହାସଲ କରି କରିନଥିବାର ହିସାବ ରକ୍ କରାଯାଇଛି।
ତେଣୁ ଅନେକ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉଚି ଯାହା ଦ୍ୱାରା ଦୁଇ ହଜାର ପଚିଶ ସୁଦ୍ଧା ତୃତୀୟ ଶ୍ରେଣୀ ସୁଦ୍ଧା
ସମସ୍ତ ପ୍ରାଥମିକ ବିଦ୍ୟାଳୟର ସାର୍ବଜନୀନ ଶି କ୍ଷା ବ୍ୟବସ୍ଥାରେ ସର୍ବୋଚ୍ଚ ପ୍ରାଥମିକତା ହେବ।
ହଁ ଏବେ ଆମେ ଏହାର ପ୍ରକୁତିକୁୁ ଯିବା।
ଠିକ୍ ଅଛି ଏହା ଏକ ହଁ ।
କୁହ କୁହ।
ଏହା ଏକ ଉତ୍ସ ଯାହାକି ପିଲାମାନଙ୍କର କମ୍ ବୟସରେ ଶିକ୍ଷଣ ଏବଂ ବିକାଶ ପାଇଁ ଏକ ଏକାନ୍ତ ପ୍ରୟୋଜନ।
ପ୍ରଥମଟି ହେଉଚି ମୌଳିକ ସାକ୍ଷରତା।
ହୁଁ।
ଏହା କଥିତ ଭାଷା ପଠନ ଓ ପଠନରେ ଅନର୍ଗଳ ପଠନର ବୋ ଧ ଏବଂ ଲିଖନରେ ପା
ଦ୍ଵିତୀୟଟି ହଉଚି ମୌଳିକ ସଂଖ୍ୟା ଜ୍ଞାନ। ଏହା ସଂଖ୍ୟା ଗଣିବା, ଯୋଗ ବିୟୋଗ, ମୂଲ୍ୟାୟନ ଓ ତଥ୍ୟ ସଂଶ୍ଳେଷଣ କରିବାର ଦକ୍ଷତାକୁ ବୁଝାଇଥାଏ।
ତୃତୀୟଟି ହେଉଚି ଭବିଷ୍ୟତରେ ଶିକ୍ଷା ପାଇଁ ମୂଳ ଭିତ୍ତି । ହେଉଚି ପିଲାଙ୍କ ଭବିଷ୍ୟତ ଶିକ୍ଷାର ମୂଳ ଭିତ୍ତି ଯାହା ଦ୍ଵାରା ପିଲା ଭବିଷ୍ୟତରେ ପାଠ ପଢିବାରେ ପାରଙ୍ଗମ ହେବ।
ଏବଂ ଚତୁର୍ଥଟି ହେଉଚି ଆ ଦୀର୍ଘକାଳୀନ ଶିକ୍ଷା ସଫଳତା ଏହା ଏକ ମଜବୁତ୍ ସାକ୍ଷରତା । ଓ ସଂଖ୍ୟା ଜ୍ଞାନ ଯାହା ପିଲା ଭବିଷ୍ୟତର ଦୀର୍ଘକାଳୀନ ଶିକ୍ଷା ସଫଳ ସଫଳତା ।
ହଁ ଜାତୀୟ ବିକାଶ୍। ଜାତୀୟ ବିକାଶ ପାଇଁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଏକାନ୍ତ ଅପରିହାର୍ଯ୍ୟ। ଏବମ୍ ଏଥିପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳାୟ କାର୍ଯ୍ୟକୁ କାର୍ଯ୍ୟକାରୀ କରୁଛନ୍ତି ।
ଏହାପରେ ଆମେ ମୌଳିକ ସାକ୍ଷରତା ଆଉ ସଂଖ୍ୟା ଜ୍ଞାନରେ ଲକ୍ଷକୁ ଯିବା ।
ହଁ ଠିକ୍ ଅଛି ।
ଏହାକୁ ବିକଶିତ କରିବାର ଲକ୍ଷ ରଖାଯାଇଚି ଯାହା ଦ୍ଵାରା ଭବିଷ୍ୟତରେ ଏହା ପିଲା ତାଙ୍କୁ ପ୍ରସ୍ତୁତ କରିପାରିବ ।
ପ୍ରଥମଟି ହଉଚି ସର୍ବସାଧାରଣ ଅଦିଗ୍ରହଣ।
ହଁ ।
ସମସ୍ତ ପୃଷ୍ଠଭୂମି ବା ସ୍ଥାନ । କୁ ନଜର ନକରି ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ସବୁ ପିଲାମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ନିଶ୍ଚିତ କରିବା।
ଦ୍ଵିତୀୟଟି ହଉଚି ମୌଳିକ ସ ଦକ୍ଷତାର ଉପରେ ଧ୍ୟାନ ଦେବା, ଏହା ମୂଳ ପ୍ରତି ହା ଯଥା ପଠନରେ ନିପୁଣତା ଲିଖନ ଏବଂ ସଂଖ୍ୟା ଜ୍ଞାନରେ ବିକାଶ ଉପରେ ଗୁରୁତ୍ୱ ଦେଇଥାଏ।
ତୃତୀୟଟି ହେଉଚି ଶିକ୍ଷକଙ୍କ କ୍ଷମତା ବୃଦ୍ଧି। ଶୁଭା ଯାଉଚି ତ, ହଁ ସଂଖ୍ୟା ଜ୍ଞାନ ର ଲକ୍ଷ୍ୟ ଶିକ୍ଷକଙ୍କୁ ତାଲିମ ଦେବା ଏବଂ ଶିକ୍ଷକଙ୍କୁ ଏହି ସବୁ ଲକ୍ଷ୍ୟ ପୂର୍ଣ୍ଣ କରିବାର ସମର୍ଥନ କରିବା।
ତାପରେ ଚତୁର୍ଥ ଟି ହଉଚି ସମ୍ବଳର ବିକାଶ। ଏହାର ଲକ୍ଷ୍ୟ ହେଉଚି ଉଚ୍ଚ ଗୁଣର ଶିକ୍ଷଣ ସାମ ସାମଗ୍ରୀ ଉଭୟ ଶିକ୍ଷକ ଓ ପିଲାମାନଙ୍କ ପାଇଁ ସୃଷ୍ଟ କରିବା।
ପଞ୍ଚମଟି ହେଉଚି ପ୍ରଗତିକୁ ନଜର ରଖିବା, ଏହା ପ୍ରପ ପ୍ରତ୍ୟେକ ପିଲାଙ୍କର ପ୍ରଗତିକୁ ଚିହ୍ନିଥାଏ ଏବଂ ନିଜ ଓ ନିଜର ରଖି
ନଜର ରଖିଥାଏ। ହଁ ତେଣୁ ଆଉ ଗୋଟେ କଥ ଥା ଜାଣିଚ ସାଙ୍ଗ ମୋ ଫୋନ ର ଏତେ ଏତେ ତମ ଫୋନ ର ଅ-ପ ତାପମାତ୍ରା କେତେ ଅଛି?
ତାପମାତ୍ରା ଠିକ ଠାକ।
ମୋର ପୁରା ତାତିକି ନିଆଁ ହେଇଯାଇଚି।
ତ ଆମେ କିଛି ସମୟ ରେଷ୍ଟ ନବା, ମାନେ ସରି ବିଶ୍ରାମ ନବା ଆମେ ସନ୍ଧ୍ୟା ବେଳକୁ ଆଉ ଗୋଟେ କଲ କରିଦବା।
ନା ନା ନା ନା ଏବେ ହିଁ ଆମେ ଗୋଟେ ସାରିବା କାହିଁକିନା ସନ୍ଧ୍ୟା ବେଳକୁ ଆମର ନୂତନ ମଧ୍ୟ ଆରମ୍ଭ ହୋଇଯିବ। ତେଣୁ ଆମେ ବିଳମ୍ବ କରିବା ନାହିଁ, ଏବେ ତୁମର ଶେଷଟି ସାରିବା। ଏବ ଏବେ ଆମେ ଯିବା ସାର୍ବଜନୀନ ପ୍ରାଥମିକ୍ଷ ପ୍ରା ପ୍ରାଥମିକ ଶିକ୍ଷା ଧାରଣା, ଏଇ କଲ ଟି ମୁଁ କରିଥିଲି ନା?
ହଁ ହଁ ତମେ କରିଥିଲ।
ଅ ଭାରତରେ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ପାଇଁ ଇଂରେଜ ମାନେ ଚେଷ୍ଟା କରିଥିଲେ।
ଅଠରଶହ ଚଉବନ ମସିହାରେ ଉଡସ ଅଭିଲେଖ ଶିକ୍ଷ ଶିକ୍ଷା କ୍ଷେତ୍ରରେ ଆର୍ଥିକ ଅନୁଦାନ ପାଇଁ ସୁପାରିଶ କ କରିଥିଲେ।
ଜାଣିଚ ଅଠରଶହ ସତୁରି ମସିହାରେ ଲଣ୍ଡନ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁପାରିଶ କଲେ। ଏବଂ ଏହାକୁ ବାଧ୍ୟତାମୂଳକ ମଧ୍ୟ କରିଥିଲେ।
ଆମ୍ ଆଉ ଅଠରଶହ ବୟାଶୀ ମସିହାରେ ହଣ୍ଟର କମିଶନ ଭାରତରେ ପ୍ରାଥମିକ ବିଦ୍ୟାଳୟକୁ ଗୁରୁତ୍ୱ ଦେଇଥିଲେ।
ଉଣେଇଶ ଏଗାର ମସିହାରେ ଗୋପାଳକୃଷ୍ଣ ଗୋଖଲେ ପ୍ରାଥମିକ ଶିକ୍ଷାକୁ ମାଗଣା ଏବଂ ବାଧ୍ୟତା ମୂଳକ କରିବା ପାଇଁ ଦାବି କରିଥିଲେ, ମାତ୍ର ତାହା ଗ୍ରହଣ କରାଯାଇ କରାଯାଇ ନଥିଲା
ଉଣେଇଶହ ସଇଁତିରିଶ ମସିହାରେ ୱାର୍ଦ୍ଧା ସମ୍ମିଳନୀ ମୌଳିକ ଶିକ୍ଷା ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ସାର୍ ଆର୍ବଜନିନ ମୁକ୍ତ ଓ ବାଧ୍ୟତାମୂଳକ କରିବା
ଏବେ ଜ ଏବେ ହିଁ ତୁମ କଥା ଆସିବାରେ ପୁଣି ଅସୁବିଧା ବ ଦେଖାଗଲା। ହ୍ୟାଲୋ ହଁ ସୁଭିଲା, ତାହଲେ ତୁମେ ଉଣେଇଶ ସଇଁତିରିଶ ମସିହା କହିଲ?
ହଁ।
ଏବେ ମୁଁ ଉଣେଇଶଶ ପଚାଶ ମସିହ ର କଥା କହୁଛି ଭାରତରେ ସମ୍ବିଧାନ ପ୍ରଣୟନ ହେଲା ଏବଂ ସମ୍ବିଧାନର ପଇଁଚାଳିଶ ଧାର ଉଲ୍ଲେଖ ଅଛି ଯେ ଛଅ ରୁ ଚଉଦ ବର୍ଷର ଶିଶୁ ମାନଙ୍କୁ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଅବୈତନିକ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବ
ଓ
ହୁଁ ତମେ କହିଦିଅ
ଓ ଉଣେଇଶହ ଷାଠିଏ ଠ ସୁଧାର ଲକ୍ଷ୍ୟ ହାସଲ ହେବ ପଞ୍ଚ ବାର୍ଷିକ ଯୋଜନା ପ୍ରସ୍ତୁତକାରୀ ମାନେ ପ୍ରାଥମିକ ଶିକ୍ଷାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି।
ପୁହ ମୁଁ ଦ୍ଵିତୀୟଟି କହିଦେବି
ଛଅ ବର୍ଷରୁ ଏଗାର ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ବ୍ୟାପୀ ପାଠ୍ୟକ୍ରମ
ଏଗାର ବର୍ଷରୁ ଚଉଦ ବର୍ଷ ପର୍ଯ୍ୟନ୍ତ ତିନି ବର୍ଷ ବ୍ୟାପୀ ପାଠ୍ୟକ୍ରମ ଆ
ତାପରେ କୋଠରୀ କମିଶନ ଉଣେଇଶ ଚଉଷଠି ର ଛ ଉଣେଇଶହ ଛଅଷଠି ମଧ୍ୟ ପ୍ରାଥମିକ ଶିକ୍ଷାକୁ ଦୁଇଟି ଭାଗରେ ବିଭକ୍ତ କରି ଅଛନ୍ତି।
ପ୍ରଥମଟି ହଉଛି ନିମ୍ନ ପ୍ରାଥମିକ ଛଅରୁୁ ଦଶ ବର୍ଷ ବୟସ ପର୍ଯ୍ୟନ୍ତ ବା ଚାରି ବର୍ଷ ପାଠ୍ୟକ୍ରମ
ଦ୍ଵିତୀୟ ହେଉଛି ଉଚ୍ଚ ପ୍ରାଥମିକ ଦଶ ରୁ ତେର ବର୍ଷ ବୟସ ପର୍ଯ୍ୟନ୍ତ ତିନି ବର୍ଷ ପାଠ୍ୟକ୍ରମ
ଆଉ ତୁମେ ଏକଥା ଜାଣିଛ ଏଇ ଏଇ ଶିକ୍ଷା ଶିଶୁର ମାନସିକ ଓ ଶାରୀରିକ ବିକାଶ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ କରିବା ସଙ୍ଗେ ସଙ୍ଗେ ଶିଶୁଠାରେ ସାମାଜିକ ଚେତନା ମଧ୍ୟ ଜାଗରତ କରିଥାଏ।
ଏବେ ଆମେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ନିମନ୍ତେ ସୂଚନା ପଢିବା
ଠିକ ଅଛି।
ପ୍ରଥମଟି ହଉଛି ସାର୍ବଜନୀନ ସୁବିଧା ଛଅରୁୁ ଚଉଦ ବର୍ଷ ମଧ୍ୟରେ ପ୍ରତ୍ୟେକ ପିଲାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଯଥା ଥା ବିଦ୍ୟାଳୟ ଗୁଡିକ ଘର ଠାରୁ ଏକ ଏକ ଅ କିଲୋମିଟର କହିହେବ ତ ଏକ କିଲୋମିଟର ଦୂରରେ ପ୍ରତିଷ୍ଠା ହେବା ଦରକାର
ପ୍ରତ୍ୟେକ ତମ କହି ଦିଆ
ପ୍ରତ୍ୟେକ ବିଦ୍ୟାଳୟକୁ ବ୍ୟବହାର ଉପଯୋଗୀ ଗୃହ ଶୌଚାଳୟ ପିଇବା ପାଣିରେ ସୁବିଧା କଳାପଟା ଖେଳ ପଡିଆ ସବି ହଲ
ହ୍ୟାଲୋ!
ସୁବିଧା ଦିଆଯିବା ଆପସକୁ
ହଁ ଏବେ ସୁବୁଛି ହଁ ହ୍ୟାଲୋ ତେଣୁ ଦୃିତୀୟଟି ହଉଛି ସାର୍ବଜନୀନ ପଞ୍ଜିକରଣ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟରେ ପଞ୍ଜିକରଣ କରାଇବା ଆବଶ୍ୟକ। ଏପରିକି ନାମ ଲେଖା ବୟସ ଗଡିବା ଗଢି ଯାଇଥିବା। ଅ ଅଧାରୁ ପାଠ ଛାଡିଥିବା ସାଧାରଣ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁନଥିବା ପିଲାଙ୍କୁ ମଧ୍ୟ ପଞ୍ଜୀକରଣ କରାଇବା। ଏବେ ଆମେ ସମୟ ପ୍ରତି ଧ୍ୟାନ ଦେବା ନାଁ।
ହଁ ହଁ।
ମୁଁ କାଟିବି ତ
ହଁ ତମେ କାଟିବ।
ଆଚ୍ଛା ଠିକ ଅଛି।
ଠିକ ଅ